ହ୍ୟାଲୋ।
ହଁ କଣ କରୁଛନ୍ତି?
ଏଇ ଶାଗ ନିକୋଉଛି, ତୁ?
। ଏଥି ମୋବାଇଲ ଦେଖୁଛି।
ମୋବାଇଲ ଦେଖୁଛୁ କଣ ଖାଇଛୁ?
ପଖାଳକୁ ଶାଗ।
ପାଖାଳକୁୁ ଶାଗ କଣ ସକାଳୁ ଏତେ ଜଲଦି?
ହଁ ନାଇଁ ମ ସାଙ୍ଗ।
ସାଙ୍ଗ ଆମର ତ ସାଗ ଖଡା ହବ ଆଉ।
ହ ହ କମ ଜାଗ।
ଏଟା ହଉଛି ସଜନା ମୁଗୁନା ମିଶେଇକି ଆଉ ଆଉ ଯୋଉ ଜାଣିଥିବୁ ତ ବୋଇତା ଶାଗ ମିଶେ ତା ପତ୍ର। ସେରାକୁ ଯୋଉ ଦେଇକି ଚୂନ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
ଆଉ କେତେବେଳେ ପୁଣି ଖାଇବୁ?
ଏଇନା ଏଇନ ଖାଇବନି ଯାଇକିନି ଆଉ ଟିକେ ପରେ ଖାଇଛି ବା। ତା ପରେ ଯିବ।
ଓ ହୋ। ଆଉ?
ଆ ଦିଦି ଗାଧେଇ ସାଇଲଣି?
ନାଇଁ ତୁ?
ନାହିଁ ଗାଧେଇ ନି।
ପାଗ ସେପଟେ କେମିତିଆ?
ବଷା ହଉଛି।
ହଉଛି ଆମର ଛାଡିଛି ଏଇନା।
ହ ନାଇଁ ଆମ ଵ ବର୍ଷା ହଉଛି ଯେ ଝିପି ଝିପି ହଉଛି ବର୍ଷା ତ ଗାଧେଇନି ଆଉ।
ହଁ।
ଏ ଆଗ ଖାଇଦେଇଛି ଅଗାଧୁଆ ମୁଁ ଅଗାଧୁଆ।
ହଁ।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
ଭୋକ ହେଲା?
ଭୋକ ହେଇଗଲାଣି ଯୋଉଁ ପେଟ ଗରମ ହେଇଗଲେ ଯୋଉଁ ଓ ଗଲାବେଳେ ଇଏ ହୁଏନି ସେଇଟା ଯୋଗୁଁ ଟିକେ ଖାଇଦେଲି ମୋର ଏମିତି ହଉଥିଲା ତ। ପେଟ ଥଣ୍ଡା ହବ ବୋଲି ସେଇଥିପାଇଁ ଖାଇଦେଲି ପଖାଳ ମୁଠେ
ତମର କଣ ଗ୍ୟାସ କରିକି ନିଜେ କରୁଛ ରୋଷେଇ।
ହଁ ମ
କେତେ ଦିନ ଯାଉଛି ଗ୍ୟାସ ଟା ତମର ସେଠି?
ଗ୍ୟାସ ଆମର ବଡ଼ ଗ୍ୟାସ।
ହୁଁ କେତେ ଦିନ ଯାଉଚି?
ହଁ ଏଠି ଦେଢ଼ ମାସେ ପରିଯିବ।
କେତେ ପଡୁଛି ସେଠି ନଅଶହ?
ନା ନା ନଶହ ନୁହେଁ ଏ ଜ ଏ ସେ ମୋ ସାଙ୍ଗ ଯୋଉଁ ସେ ତିନିଶହ ମୁଁ ତିନିଶହ ମିଶେଇକିନି ଏଗାର ରାସ୍ତା ହେଇଯାଉଛି।
ଆପଣ ଗାଧେଇକି ବି ରୋଷେଇକ କରି ଖାଇବେନି ନା ଖାଲି ଶାଗ ଆନ୍ଧିବେ।
ନା ନା ନାଇଁ ରୋଷେଇ ଭାତ ବସିଛି। ଆଉ କଣ ଏଇତ ଶାଗ ଟା ହଉଛି ଆମେ ତ ଖାଇବୁନି ଯେହେତୁ। ଆଜି ହଉଛି ରୁଟି ଏଇ ଶନିବାର ଟା କରୁଛି ନା।
ହଁ ଆପ ଆଉ ତମ ଆଡ଼େ
ଶନିବାର ଟା ମୋ ପାଇଁ ମୋ ଜନ୍ମବାର ତ।
ଓହୋ ମୁଁ ବି ତ ହେମିତି ମଙ୍ଗଳବାରେ ଜନ୍ମ ହେଇଛି। ଉଁ କେବଳ ଆଇ ମୁଁ ତ ଖାଏନି ମଙ୍ଗଳବାର ଆଉ ନଖ କାଟେନି ଚୁଟି କାଟେନି। ତାପରେ ଆଉ ମାନେ ସେଇଦିନ ଯୋଉ କଲର ସେଇ କଲର ଡ୍ରେସ ପିନ୍ଧେ।
ହଁ।
ଆଉ ଏଇ ମନ୍ଦିରରେ ଟିକେ ଦର୍ଶନ ମଙ୍ଗଳା ଠାକୁରଙ୍କ କରିଦିଏ।
ହଁ। ଏଇନା ମଙ୍ଗଳ ହେବାର ଥିଲା।
କଣ କରିବା ମଙ୍ଗଳା ତ ହେଲାନି ଆଉ।
ତମ ଘର ଲୋକ ଦେବାର କଥା ନା।
ହଁ ଜାତକ ରେ ଆମର ଯାହା ପଡେ ସେଇଆ ନାଁ ଦିଅନ୍ତି।
ହୁଁ।
ହଁ। ଆମର ଜନ୍ମରୁ ଜାତକ ବନାନ୍ତି ନା ତ ସେଇଥିପାଇଁ ଜାତକରେ ମୋର ଆସିଲା। ଇ ଆଉ
ହଁ।
ପି ଆଉ ୟୁ ଆସିଲା। ମାନେ ଆଇ ପି ୟୁ ତ ସେଇଥିପାଇଁ ତିନିଟା ଯାତକରେ ନାଁ ଦେଇଛନ୍ତି ଗୁଟେ ଗୁଟେ।
ହୁଁ ହୁଁ ଯାଇଁଲି। ତମର କଣ ନାଗସ୍ୟ?
କଣ କହିଲ?
ହଁ ଗୋତ୍ର କଣ?
ଗୁତ୍ର ହେଟା ମୁଁ ଜାଣିନି କଣ, କିନ୍ତୁ ମୋ ନକ୍ଷତ୍ର ରୁହିଣୀ ନକ୍ଷତ୍ର ଜାଣି ଜାଣିଚି
ଅ ନାଇଁ ତମର ତମ ବଂଶରେ ଗୋଟେ ଥିବ ଗୋତ୍ର। ନାଗଶ୍ୟ, କଚ୍ଛପ କାହାର କଣ ଥାଏ? ଅଲଗା ଅଲଗା
ଓ ହୋ ନାଇଁ ସେ ବୋଉଙ୍କୁ ପଚାରିଲେ ସେ କହିବ ଆଉ।
ହୁଁ।
ଆଉ ଘରେ କଣ କରୁଛନ୍ତି ସମସ୍ତେ?
ଏ ମାମା ଏଇନା ଗାଧେଇକି ଆସିଲା। ଆଉ ଝିଅ ଗାଧୋଇ ଝିଅର ମୋ ଯିବୁ ଏଇନା ଗାଧେଇ। ତୋ ସାଙ୍ଗେ କଥା ହେଇ ସାଇଲା ପରେ। ଆଉ।
ଆଉ କଣ ଖାଇବେ ଆପଣ?
ମୁଁ ଖାଇଥିଲି ସକାଳେ ଚା ସେ ପିଠା। ଆଉ କିଛି ଖାଇନି, ଖାଇବି ଆଉ ପିଠା କି ରୁ କିଏ କଣ ଖାଇବ, ଦେଖିଆ ସେଇ ଟାଇମ୍ ରେ ଯାହା ମୁଡ୍ ହବ।
ପିଲାର ବଡେ ଥିଲା, କେକ ଖାଇଲ? ହଁ ଏ ଆଉ ଦେଲେନି ଦେ
ମୁଁ ମିଠା ଜିନିଷ ଖାଏନି। ଆଉ ଝିଅ ଆ
ହଉ।
ଆଉ।
ଆପଣଙ୍କ ପାଇଁ କାଲି ଡ୍ରେସ୍ କରାହେଇନି?
ମୋ ପାଇଁ ହଁ ମୁଁ ଯୋଉ ପି ଓ ହ ତୁ ତ ନାହୁଁ, ମୁଁ କହିଥାନ୍ତି ମୋ ଷ୍ଟାଟସ୍ ଦେଖିଥାନ୍ତୁ।
ଆ ହ।
ସେ ପିନ୍ଧିଥିଲା, ମୁଁ ବି ପିନ୍ଧିଥିଲି।
ହଁ ଆପଣ ଆପଣଙ୍କ ଫୋନରେ କଣ ଏ ଆପ ପିକୁଲ ନାହାନ୍ତି କି? ସଇଲାଣି ନା?
ସାନ ଭଉଣୀ
ହଁ। ଆଉ ଘରେ କିଏ କିଏ ଅଛନ୍ତି ଅବିକା?
ଯୋଉ ମୁଁ, ଆମ ଝିଅ, ଆମ ପୁଅ ହଷ୍ଟେଲରେ ରହୁଛି, ଆଉ ବାବା ସ ସ୍କୁଲ ଯାଇଛନ୍ତି।
ପୁଅଙ୍କୁ ହଷ୍ଟେଲରୁ ଡାକିନ, ପୁଅଙ୍କ ହସ୍ ଡାକିନ ବର୍ଥ ଡେ ପାଇଁ।
ଏବେ ଯାଇଚି।
ଓ ହୋ ସେଇଥିପାଇଁ ଆଉ।
ହୁଁ।
ଆଉ କଣ କହ? କଣ କରିବ ଆଜି ଖାଇବା?
ଆଜି ଆଜି ମୋ ସାଙ୍ଗ ସବୁ କରୁଛନ୍ତି, ଏଇ ଯୋଉ ଭାତ କରି ସାରିବେଣୀ ବୋଧେ? ଏତେବେଳକୁ କରୁଥିଲେ ଚା ଖାଇଲେ ସେ ଚା ଖାଆନ୍ତି। ତ ଚାହା ଖାଇଲେ। ଆଉ ଇଏ କଣ କହିଲ, ବ୍ରେଡ ବିସ୍କୁଟ ଗୋଟେ ନେଇ ଥିଲେ ଖାଇବା ପାଇଁ ଆଉ କଣ ହଉଛି, ତରକାରୀ ବସେଇଥିଲେ ନା କଣ ରୁଟି କରିବେ ବେଲି ସବୁ ଗୁଲ ଗୁଲ କରିକିନି ବେଲୁଥିଲେ।
ହୁଁ।
ଆଜି ସେ ପୁରା ପୁରି ରେଡି, ରୋଷେଇ କରିବାରେ।
ସେମି କଣ ତା ପାଳି ନା କଣ?
ନାଇଁ ନାଇଁ ତାଙ୍କୁ ଇଛା ହେଲେ ସେ ଆଉ କାହାକୁ ପୁରେଇ ଦେବେନି କେନ୍ଦୁ ମୂଳେ ଖାଲି କହିବେ ମୋ ସବୁ କରି ଖାଲି ଯାହା କରିବା ଦରକାର ଖାଲି କହିଚାଲ।
ହୁଁ ହୁଁ।
ଆଜି ପୁଣି ମାନେ ଏଜାମ ବି ତାଙ୍କ ସରି ଯାଇଛି ନା।
ଓ ହୋ।
ତ ସେଇଥିପାଇଁ ଆଉ ଘରକୁ ଯିବେ ନା ନାଇଁ ମୁଁ ଜାଣିନି ମୁଁ ତ କାଲି ଯିବି ହାରି ଘର
ସେକା ସେମି ସରିଲା? ସେକେଲା ସେମିଷ୍ଟାର?
ଅ ହଁ ନାହିଁ ନାହିଁ। ନାଇ ତାଙ୍କର ସରିଗଲା ସେ ଟିକେ ମୋଠୁ ବଡ ହେବେ। ସେଇ ଅଟୋନମସ୍ କଲେଜ୍ ରେ ପଢ଼ୁଛନ୍ତି ତ।
ହଁ।
ଆଉ ରଥ ଯାତ୍ରାକୁ ଦେଖି ଆଇବ।
କୁଆଡ଼େ ପୁରୀ?
ପୁରୀ କି ଢେଙ୍କାନାଳ?
ନାଇଁ ମ ଆମ ଗାଁରେ ହଉଛି ମୁଁ ଯାଉନି କୁଆଡ଼େ?
ହଁ ଅ ମୁଁ ବେଶୀ ବାହୁଡ଼ା ଦେଖେ।
ତୁ ଯିବୁ?
ବାହୁଡା ଟାଇମରେ ଭାବୁଛି ଯିବି ରଥକୁ ହବ ଯଦି ଛୁଟି ଯଦି ନେଇ ଥିବି ରହିଥିବି ତେବେ ରଥ ଦେଖିବି ନହେଲେ ମୁଁ ବାହୁଡା ଦେଖିବି।
ହୁଁ।
ମୋ ସାଙ୍ଗର ବର୍ଥଡେ ଅଛି ନା ମତେ ସେ ଡାକୁଛି ଯୋଉ ଇଏ ଯିବା ପାଇଁ କଣ କହିଲ ଏଇଟା ଏଇ ସେଇ ଅଂଶୁପା।
ହୁଁ।
ସେଇଠିକି ଯିବା ପାଇଁ ଡାକୁଛି ତ ମୁଁ କହିଲି ହଉ ତେବେ ଆଉ। ଅବିକା କଣ କରିବ? ମୋ ଭାଇ? ସେ କଦାପି କୋଉ ଦିନ ହେଲେ କଲ୍ କରୁନି ଠିକ୍ ତାର ବାଲାନ୍ସ ସାରିଲା ବେଳେ କଲ୍ କରିବ। ତ ମତେ ମତେ ବାଲାନ୍ସ ପକେଇଦେଲେ ମୁଁ ତା ଉପରେ ଚିଡେ ଧରିକିନି ଆଉ ମୁଁ କହିଲି ପୁଅ ରେ ତୁ ପକଉନୁ ମୋତେ କହୁଛୁ। ହଁ ପକେଇ ଦିଏ ଭାଇ କହୁଛି ଆଉ କଣ କରିବି?
ସେ ତ ଠୁ ବଡ ନା ସାନ?
ଏମ ଯୋଉ ମୋ ଯୋଉ ଆପ ରେ ପକାଏନି କି ବାଲାନସ ତ ସେଇଠି କଟେନି। ହେଁ ଓଲଟି ମାନେ ମୋର ଦି ତିନି ଟଙ୍କା ସେଭ ହେଇଯାଏ।
ହଁ।
ତ ସେଥିପାଇଁ ସେ ଖାଲି କହିବ କି ମୁଁ ମତେ ପକେଇ ଦିଏ। ଘରେ କିନ୍ତୁ ମୋ ମା ର ସବୁ ମାସରେ ମୁଁ ପକାଏ। ମୁଁ ତାକୁ କେବେ କହନି ମୋ ପକାଏ ନା ତ ମୋ ପାଖକୁ ମେସେଜ ଆସେ ଇୟାର ଏଇ ଦିନ ସରି ଯିବ ତ କୋଉ ଦିନ ହବ ଯଦି ଗୋଟେ ଦିନ ଗ୍ୟାପ୍ କରି ଦେଇକି ତା ଇଏରେ ପକେଇଦିଏ। ଆ ନହେଲେ ଏ ହେଇଦିନ ହିଁ ପକେଇଦିଏ ଯୋଉ ଦିନ ସରିଯିବ ତାପର ଦିନ ଏମିତି ଆଉ।
ତ ଭାଇ କିଛି କରନ୍ତିନି କି ଜବ୍?
କରନ୍ତି ଗାଡି ଚଲାଏ ସେ ମାସକୁ ଅଠର ହଜାର ପାଉଛି ଯେ କଣ କରୁଛି କେଜାଣି? ହ କେବେ ତା ପଇସାରେ କେବେ ମାନେ ଆଶା ରଖିନି, କି କେବେ ମାଗିନି। ଦେଲେ ଦବ ନହେଲେ ନାଇଁ
ଆଉ ରାକ୍ଷୀ ବାନ୍ଧୁ ନା, କଣ ଦିଏ?
ରାକ୍ଷୀ ବାନ୍ଧିଲେ ସେ ଖାଲି କହିବ, ମୁଁ ସେମାନେ ସେ ଜାଣିଛି ଯେ -ମୁଁ ବୁଲିବାକୁ ବହୁତ ପସନ୍ଦ କରେ। ଉଲଟି ମତେ ଅନ୍ୟ ଯୋଉ ଭାଇ ମାନେ ରାକ୍ଷୀ ଭିଡି ଥିଲେ ଦେଇଥିବେ ପଇସା ପାଞ୍ଚଶହ ହଜାର ପନ୍ଦରଶହ ଏ ବାବୁ ଆମର ସେତିକି ପଇସାରେ ଖାଲି କହିବ ଚା ବୁଲିବା। ସେ କେବେ ଦିଏନି ମତେ।
ସେ ବାହା ହେଇଛନ୍ତି ନା?
କହୁନଥିଲି ଏବେ ବାହାଘର ହେଇଛନ୍ତି ବୋଲି।
ହଁ ପା, ହଉ ଆଉ ପୁଣି ଆମେ ପରେ କଥା ହବା ହେଲା।